ହଁ ହଉ।
ତୋ ଦୋକାନ ଖସେଇଲାଣି
ଲା ହଁ ଦୁୋକାନ ହେଲାଣି ଅବିକ କଣ କହିଲ
କେତେବେଳେ କେତେବେଳେ ଖୋଲିଲ କେତେବେଳେ ଖୋଲିଲ?
ଖୋଲିଲି ସାଙ୍ଗେ ସାଙ୍ଗେ ପା ଅବିକା ସାଙ୍ଗେ ସାଙ୍ଗେ ଖୋଲିଲି।
ହ ହୋ ପୂଜା କରିସାରିଲନି।
ହଁ ପୂଜା କରିସାଇଲିଣି।
ଆଉ ମନ୍ତ୍ର ମନ୍ତ୍ର ପଡିଲ କି ନାଇଁ?
ହଁ ମନ୍ତ୍ର ମନ୍ତ୍ର ପ୍ରଥମେ ଯୋଉ କଣ କଣ କଥା ଟେ ଲେଟ ରେ ଯାଉଛି କି!
ନାଇ ତ।
ଠିକ ଠାକରେ ଯାଉଛି ନା ମୁଁ କହିଲ ତମେ ଦି ଥର ପଚାରିଲ ନା ମୁଁ କହିଲି କଥାଟା ବୋଧେ ଲେଟ ରେ ଗଲା ନା କଣ?
ନାଇଁ ନାଇଁ। ମୁଁ ମୁଁ ପଚାରିବା ପରେ ତମ ଇଏ। ଦି ଥର ମୋତେ କହିଲ ତ ମୁଁ ସେଇ ସକାଶେ ଦିଥର ପଚାରିଲି।
ଆଚ୍ଛା ଆଚ୍ଛା ନାଇ ମ। ତନ୍ତ୍ର ମନ୍ତ୍ର ସବୁ ପଢା ହେଇଛି ଆଉ ଆଉ ହଁ ଯାଇଁଲ। ହଁ ତ ଯୋଉ ମୁନ ମୁନ ମୁନା। ଇଁ ମୁଁ ମୁନା ଆଇ ମୁନା ଆଇ।
ମୁନା ଭାଇ କିଏ ଯୋଉ ମୁନ୍ନା ଆଇ।
ଏ ଗୋଟା ଜମିଟା ଏଟା କହିଥିଲା ଦବ ବୋଲି ହେଲା।
ହଁ
ଜମିଦାର ଟା କହିଥିଲା ଦବ ବୋଲି ସ ସ ସ ତ ସମସ୍ତେ ଏଟି ପାଟି ରେଡି କରିସାରିଲଣି ଯାଇଲ ସିଏ ସିଏ ସି ମାନେ ମାନେ ସିଏ ବହୁଛି ନହିଁ ସିଏ ମାନେ ଏ ମାନେ ନାଇଁଦବନି କଣ କେମତି କନ କରାଯିବ ତମେ ନିଜେ କୁହ।
ହ ଏମିତି ଗଲେ କଣ ହବ ଆଉ
ସେଇ କଥା ମୁଁ କହୁଚି ଏମିତି କଲେ କଣଟା ହବ କଣ ସେଇଠି କଦଲି କରିବ କହିଲ ଏ ଜାଗାରେ
ହୁଁ କିଛି ଆଉ କରିହବନି ଆଉ କଣ କରିବ କୁହ?
କାଲି କଣ ଗୋଟେ ରାତିରେ କଥା ହଉଥିଲା ଆମେ
ମୋର ଆ ମନେହିଁ କାଲି କଥା କ କାଲି କଥା ଆଜି ପଚାରିଲେ ମୋର ମନେ ରୁହେନି ହୁଁ
କାଲି କଥା ଆଜି କାଲି କଥା ଆଜି ପଚାରିଲେ ମନେ ପଡିବନି
ଆ ମୁଁ ଭୁଲିଯାଏ ସବୁ କିଛି। ଆଜି କଥା ଆଜି ପଚାର କାଲି କଥା ବଚାରିଲେ ଆଉ ମୋରି ଉଡା ଗୁଲାରେ କରିଛି। କାଲି ତ ଗଲେ ଗୁଡାଏ କଥା ହେଇଛି କଣ କଥା ହେଇଛି ସେଇଟା କେତେଟା କଣ କଥା ହେଇଛି ମୋର ମନରେ ଅଛି।
ଆଜି ଆଜି କେତେବେଳେ ଉଠ ଉଠିଲ ଉଠିଲ କେତେବେଳେ?
ଆଜି ଟିକେ ଡେରି ହେଇଗଲା।
ଡେରି ହେଇଗଲା
ସେଇ ଛଅଟା ବାଜିଗଲା ନିଦ ଭାଗିଲା ବେଳକୁ ଛଅଟା ହେଇଗଲା।
କାଲି ଯୋଉ ଧନିଆ କଥା କହିଥିଲି ମୁଁ ମ ନାଇଁ କାଲି ଯଉ ଧନିଆ କଥା ତ ମୁଁ ଯୋଉ କହିଥିଲି।
ଧନିଆ ‌ଆଉ ଆଣିନି। କାଲି କାଲି ତ ରାତିରେକହିଲ ମୁଁ ଆଉ ରାତିରେ ଯାଇ ଦୋକାନରୁ ଆଣିନି ଆ ଅଛି ମନ ପଡିଲଣି।
ଯଉ ତମ ଘର ହ ତମ ଘରକୁ ଯାଉଛ ଶୋଇବାକୁ ନା କଣ?
ଘରେ ଶୋଇଛି।
ଘରେ ବର୍ତ୍ତମାନ ଶୋଇଚ।
ଓ ହୋ। କଣ ଦୋକାନରୁ ଯାଇ ଦୋକାନରୁ ଆସି ଶୋଉଛ ନା କଣ?
ମୁଁ ନା ମୁଁ ସେଇ ଦୋକାନରେ ଶୋଉଛି ଦୋକାନରେ ଶୋଇକି
ଦୋକାନରେ ଶୋଉଚ ପୁଣି ଉଠିବ ଖୁଁ ଖୋଲା କରିକି ପୁଣି ଦଶଟା ବେଳକୁ ଆସିକି ଘରେ ଶୋଉଛ ପୁଣି ଆଉଠି।
ଆଁ।
ରାତି ରାତି ତିନିଟାରୁ ଉଠୁଛ ନା କଣ?
ତିନିଟା ନୁହ ଆଜି ନିଦ ମାଗିଲାନି ସେଇ କେଇତା ମୁଁ ରାତି ସାଢେ ଚା ଟାରେ ଉଠିଲି ଆଲରାମ ବନ୍ଦ କରି ଶୋଇଲି ପୁଣି ଉଠିଲି ପଁଚାଳିଶ ରେ ବନ୍ଦ କରି ଶୋଇଲି। ଏନ୍ତି ବନ୍ଦ କରି ଶୋଉ ଶୋଉ ଶୋଉ ଆଜି ପାଞ୍ଚଟା ବାଜିଲା ମୁଁ ଆଉ ଦେଖିନାଇଁ। ମୁଁ ଥରେ ଆନେଇଲୁ ଆଲାରାମ ବାଜିଗଲା ପରେ ମୋର କଣ ହୁଏ କେଜାଣି ଉଁ ଉଁ ମୁଣ୍ଡ ଖରାପ ହେଇଯାଏ କଣ ହେ ମୁଁ ହଉ ଥାଉ ବାଜୁଛି ତ ଆଉ ଟିକେ ପରେ ଆଉ ଟିକେ ପରେ କହି କହି ଏଇ ସା ବଜେଇ ଦିଏ ବହୁତ ଟାଇମ୍
ହୁଁ।
ଧ ମୁଁ ଧର ଆଲାରାମ ବାଜିଲା ଆ ଉଠିଆ ଲୋକ ନା ଉଠ ଉଠିବି କାଇଁକି ଯାଇରେକ୍ଟ ଯାଇକି ଆଉ ଟିକେ ଶୋଇପଡେ ଆଉ ତ ବାଜିଚି ଆଉ। ଏଇଟା ବହୁତୁ ଭୁଲୁ ନୁଅ।
ହଁ ଏଇଟା ବହୁତୁ ଭୁଲ। ଆଲାରମ ଯେତେବେଳେ ଯେତେବେଳେ ଆଜିବ ସେତବେଳେ ଉଠିବୁ ହୁଁ। ନାଇଁ ନାଇଁ କଥାଟା କଣ ବୁଝିପାରୁଚୁ ଟି ଯୋଉ ଆଲାରମ୍ ଟା ତମେ ଯୋଉ ହଉଚି ଆଲାରମ୍ ବାଜି ସାରିଲା ପରେ ଉଠିବ ସେଇଟା ମାନେ ମାନେ ଗୋଟା ଗୁଣରୁ ଠିକ ଗୋଟା ଗୁଣରୁ ଭୁଲ।
କାଇଁ?
ମାନେ କଣ ହେଇଚି ଦେଖ ଧାରିନିଅ ତମେ ଆ ଆଲାରାମ କେତେବେଳେ ଦେଇଛ?
ମୁଁ ଦେଇଛି ଉଁ ତିନିଟା ଚାଳିଶ।
ତିନିଟା ଚାଳିଶ ରେ ଯଦି ଆଲାରାମ୍ ଟା ଦେଇଚ ରାତିରେ ଶୋଉଚ କେତେବେଳେ?
କାଲି ହେଇଗଲା ଗୋଟାଏ ତେର।
ଗୋଟାଏ ହେଇଗଲା ଯଦି ଯଦି ଆଲାରାମ ଟା ବାଜି ଯେତେବେଳେ ବାଜିଲା ତାହେଲେ ଆଲାର୍ମ ଡ୍ୟୁରେସନକୁୁ ଟିକେ ବଢେଇ ଦେଇକି ଶୋଇପଡିବ।
ମୁଁ ନୂଅ ଏ ମୁଁ ଆ ଭାବିଲି ତିନିଟାରେ ତ ତିନିଟା ଚାଳିଶ ରେ ଦେଇଚି
ହୁଁ।
ସେ ଆଉ ଟିକେ ଯାଉ ବାଜିଲେ ମୁଁ କିନ୍ତୁ ତିନିଟା ଚାଳିଶରେ ଉଠିଲି ମୁଁ ଉଠିଲି ତିନିଟା ଦି ଦ୍ ମୁ ଟା ଚାରିଟା ପନ୍ଦରରେ ଉଠିଲି।
ଆଛା ଆଛା ଗୋଟାଏ ପନ୍ଦରରେ ଉଠିଲ?
ଆଁ।
ଆଁ।
ଗୋଟାଏ ପନ୍ଦରରେ ଶୋଇଲି ତିନିଟା ଆ ଆଁ ଚାରିଟା ଚାଳିଶରେ ଖୋଲି ଚାରିଟା ଚାଳିଶରେ ଆଲାର୍ମ୍ ବାଜିଲା ଉଠିଲି।
ଚା ବ ଉଠିଲା ପରେ ଉଠିଲା ପରେ ଉଠିଲା ପରେ ଟା ଲାରାମ ବନ୍ଦ କରି ପୁଣି ଶୋଇପଇଲି।
ଯୋଉ ଏଠି ଗୋଟା ମୋ ବସ ର ଯୋଉ ଆମର ଯୋଉ ଯିଏ କଣ୍ଡକ୍ଟର ନୁଅ ସେ ମୋ ବସର ଟା କଣ୍ଡକ୍ଟର ମୋ ପାଇଁ ଗୋଟେ କାମ କରେଇ ଦେଇଥିଲା ମୋବାଇଲ କାମ ହେଲା ବୁଝିପାରୁଛ ସେ ସେ ସେ ମୋ ବସ୍ କଣ୍ଡକ୍ଟର କଣ କରୁଚି କହିଲ? ସେ ସେ ସବୁ ମାନେ ନେଠୁ ଯାଉଛି ହେଲା। ଯାଉଚି ମୋବାଇଲ ଫୋବାଇଲ ଯୋଉ ବସରେ ବୋଧେ ରଖି ଦଉ
ହଁ ଯାଇଁଲ ହଁ।
ସେ ବସ ରେ ବୋଧେ ରଖିଲେ ସେ ମୋବାଇଲୁ ଆଣିକ ମାନେ ତାକୁ ମାନେ ସଜାଡ ବିକି ଦଉଛି। ବୁଝିପାରୁଛ?
ହଁ।
ହଁ ମାନେ ଶଯାଡିକି ବିକି
ଦେଖ ଭ
କଣ କହିବ କୁହ ସେଇ ଗନ ଗ ମାନେ ମାନେ ମାନେ ମାନେ ଗଞ୍ଜେଇ ଯଉିଠି ଗଞ୍ଜେଇ ଟାଣନ୍ତି ସେଠି ମୁଁ ତାକୁ କେତେଥର ଦେଖିଥିଲ ଗ ବହୁତ ଥର। ଆଉ ଆଉଥରେ ଯେତେବେଳେ ଆସିଥିଲା ମୋ ଠିକି ଆସିଥିଲା ହେଲା ସେ ସବୁ ମାନେ ସବୁ ଗଞ୍ଜେଇ ଗଞ୍ଜେଇ ବାସ୍ନା ହଉଥିଲା
ପୁରା ପର ଫୋନ ଆଣିକି ଗଂଜେଇ କୁ ବିକି ଗଂଜେଇ ଖାଉଛି।
ହପା।
ମୁଁ କହିବି ଲୋକ କୁ। ନିଜେ ବି ଭାବୁ ଆଉ କଣ କିଛି କରିହବ।
ତା ସାଙ୍ଗରେ ଯୋଉ ଲୋକଟା ଆସିଥିଲା ହେଲା ସିଏ ତାକୁ ସିଏ ଦି ଦିନେ ଅଧେ ଆଇଛି ତା ସାଙ୍ଗରେ ମାନେ ଦିନେ ଗୋଟା ଦିନେ ଅଛି ସେ ବି ଗୋଟେ କଣ୍ଡକ୍ଟର, ବୁଝିପାରୁଛ। ତା ତାକୁ ବି ଆଣିକି ତାକୁ ଗଂଜେଇ ଟାଣେଇ ଦେଇଛି। କ କ କ କହୁଛି ଆ ମୁଁ ଯୋଉଠି ମୁଁ ଯୋଉଠି ଯାଉଛି ଟାଣିବାକୁ ତୁ ବି ଯ ଆ ଟିକେ ଆଜି ଥରେ ଟାଣିକି ଯିବୁ। ମଁ ତା ଆରେ ମ ମ ମ ମ ମଧୁପୁର ସେ ଲେଡିସ୍ ଟା ଗଲା ଜାଣିଲ।
ହୁଁ।
ଏଇ ଯଉ ଯଉ ମୁଁ ଯୋଉ ଲେଡିସ ସକାଶେ ଯୋଉେ ସାଢେ ଆଠଟା ଯୋଉ ଦୋକାନ ଖୋଲୀଲାନି। ସିଏ ଲେଡୀସ ଟା ଗଲା ତାକୁ ଦେଖିକରି। ଭାଇ ରେ। ହଁ ପୁରା ଖରାରେ ପୁରା ଝଟ ଝଟ କରୁଛି ପୁର ଆଉ। ଜାଣିଲ ହେଇଠୁ ଆଉ।
ହଁ ଭାଇ ଗ୍ରୁପ ରେ ଗୋଟେ ମେସେଜ ଆସିଥିଲା ତାକୁ ଦେଖୁଥିଲି ତ।
ଆରେ ଖରାରେ ପୁରା ସେ ଝଟକୁଛି ପୁରା ଆଉ।
କିଏ କହିଲ ମୁ ଭୁଲିଯାଇଛି।
ଆ ଆରେ! ! ! କଣ କହିବ ଭୁଲି ଯାଇଛ ନା?
ହବା ମନ
ଏ ସେମାନେ ସତରେ ଭୁଲିଯାଇଛ?
ସତରେ ବା ଭୁଲିଯାଇଛି।
ହଁ ମଧୁପୁର ଏକ ନମ୍ବର ଟା ଅ, ଟିକେ ଖାଲି ମୋଟା ଟିକେ ମୋଟା ଟା ନାଇ ଆଉ।
ହଉ‌।
କିନ୍ତୁ ଏକ ନମ୍ବର ଯାହା ବି ହଉ, ଓହ ବିଉଟିଫୁଲ୍।
ହେ ହେ ହେ।
ତାର କେତେ ବର୍ଷ ତାର କହିଲ?
କେତେ ବର୍ଷ ତାକୁ ହେଇଥିବ କହ ତ ସି ପଢୁଛି କଉ ଥିରେ ଜାଣିଛ? ସିଏ ପଢୁଛି କଉ ଥିରେ ଜାଣିଛ? ସିଏ ପଢୁଛି ଅଷ୍ଟମ।
ଏ ଯାହାହଉ ମୁଁ ଅନ୍ଦାଜ଼ ରେ କହି ଦେଇଥିଲି। ଯୋଉ ବାପା ସହିତ ଯାଏ ତ।
ଆରେ ରେ ରେ ହଁ ତା ବାପା ସହିତ ଯାଏ।
ସ୍କୁଟି ରେ ବସିକି।
ହଁ ସ୍କୁଟିରେ ବସିକି ଯାଏ।
ଆରେ ଅବିବା ସ୍କୁଲ କଣ ଦଶଟାଳିଆ କରିଦେଇଛି?
ଦଶଟାଳିଆ କରିଦେଇଛି ଆଉ ଗଲା ତମକୁ ଦେଖି ହଉ ମୁଁ ଦେଖ ଦେଖି ଦେଖି ଆଉ ତ ମୁଁ ତ ମୁଁ ତ ତାକୁ ଦେଖିଲି ନା ଆଉ କାହା ଦେଖିଲି ତାରି ମୁହଁ ଭଳିଆ ଦେଖାଗଲା ମ।
ଆ ମୁଁ କଣ କହିବି ଦେଇଥିଲୁ ଆଉ ତମେ କାହାକୁ ଦେଖିଲ ସେଠ କାହାକୁ ଦେଖୁଚ ମୁଁ ଏଠି କେମିତି କହିବି?
ହଁ ସତ କଥା ସେଇଟାବି ଠିକ୍ କଥା ତ ମମି ନହିନି କେମିତି ଜାଣିବ?
ଏ ତମ ଯଉ ଯୋଉ ତମ ଯୋଉ ଦୋକାନ ସାମ୍ନାରେ ଯୋଉ ରାସ୍ତାଟା ପଡିଛି ସେଇଟା କୁଆଡେ ପୁରା ଆଉ ହଁ ହଁ ନୂଆ ବ୍ରିଜ୍ ମାନେ ମୁଁ ସବୁବେଳେ ଭାବେ କଣ ଜାଣିଛିି କି?
କଣ?
ତମ ଦୋକାନରେ ଯୋଉ ରାସ୍ତାଟା ପଡିଛି ସେ ପୁରା ଡାଇରେକ୍ଟ ଇଆଡେ ଲାଗିଛି ପୁରା କୋଉଟା କହିଲ?
କୁଆଡେ?
ଆମର ଯୋଉ ବାଙ୍କି ଭାଙ୍ଗି ଇଆଡେ ମାନେ ସେଇ ରାସ୍ତାଡା ଦେଖି
ସେ ପୁରା ବ୍ରିଜ୍ ସେପଟେ ସିଆଡକୁ ଯାଇଛି ନରାଜ୍ ନରାଜ୍ ପାଖକୁ ପଳେଇଛି। ନରାଜ୍ ନରାଜ୍ ପାଖ ଯାଇଛି କୋଉଦିନ ଯିବା କୋଉଦିନ ଯିବା ସେଇପଟେ? ଦେଖିବା ମୁଁ ସେ ରୋଡ୍ ଦେଖିଛି ଜଣେ ମତେ କହିଲା ବା ଆମର ଏଇ ଦୋକାନ ପାଖ ରେ ସେ ମୋମୋ ଦୋକାନ କରିଛି ସେ କହିଲା ସେ ତ ଯୋଉ ଯୋଉ ସେ ଯୋଉ ମୁଣ୍ଡୁଆଳ ଗଲା ବେଳୁ ସେ ଯୋଉ ଘାଟ ଘାଟ ରୋଡ ନୁହଁ? ହଁ।
ହ ମୋ ମୋମୋ ଦୋକାନ ଗୋଟେ ହେଇଛି?
ଆମ ହଁ ଆମ ସାଇଡ ରେ ଆମ ଅପଜିଟ ସାଇଡ ରେ ଗୋଟେ ମୋମୋ ଦୋକାନ ବନେଇଛି ଜଣେ। ଜୟପୁର।
ତେ ତ ମୋମୋ ଖାଉନ?
ନା ମୁଁ ମୋମୋ ଖାଏନି, ଇଏ ସେ ଝାବଡା ମୋମୋ ସେ ପା ଝାବଡା ମୋମୋଉରା ଦଉଚୁ, ମୁଁ ସେ ସକା ଖାଏନି। ପାରିଲ ମୁଁ ଆଣିକି ଖାଇ ତ ଥରେ ଖାଇଥିଲି, ମୁଁ ଖାଇଥିଲି ନା ମୁଁ ତାକୁ କହିଲି ଯା ଏଇ ଯୋଉ, ମୁଁ ଦେଖିଲି ନା ସେଇଟା ଇଏ ର ମୋ ମୁରା ପୁରା ଉଁ, ଦରଜ ଏଇ ମାନେ କିଏ କହିଲ ଯେମିତି ଫ୍ରିଜ୍ ର ରଖିକି ର ଉଠିଲା ପରେ ଗୋଟେ ମୋମୋ ହେଇଯାଏନି?
ଆଚ୍ଛା, ଆଚ୍ଛା, ଆଜା ଆଜା।
ସେଇ ଟାଇପ୍ ର ହେଇଯାଇଥିଲା। ଯାଉ ଯାଉ ହେଇଯାଇଥିଲା, ମୁଁ କହିଲି ଲାଇଁ ସେଉରା ଦିଅନି। ଆ ଦେଖୁଚି ଗୋଟେ ନିଜ ଲୋକଟା ମାନେ ତା ସିଏ ଆମ ଦୋକାନକୁ ଡେଲି ଆସେ ବୁଝିଲ ଖାଏ ପାଏ ଉଁ ତାକୁ ମୁଁ ସବୁ ଦିଏ। କିସ ଇଏ ନିଜେ ହାତରେ ନି ଆମ ଦୋକାନକୁ ସିଏ ଆଉତି ଏମତିଆ ଏଇ ନିଶ ଟାକୁ ଧରି।
ଛି ଛି ଛି ଛି ଛି ଛି। ମାନବିକତା ଲୋକଙ୍କର ମାନବିକତା ବି ତଳ ତଳେ ପଡିଗଲାଣି।
ତ ଏ ବେପାର କରିବା ଏ ଯୋଉ ଦେଖିକି ବେପାର କରିବା ଆଉ ସୁଲା ବୋଉ ଟିକେ ରଖିଦବ। ଟିକେ ପରେ କଲ୍ କର, ଆଉ ଟିକେ ପରେ କଲ୍ କରୁଛ।